ମାଡ଼ାମ୍ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ସାର୍।
ଭଲ ଅଛନ୍ତି ତ? ହଁ ବହୁତ ବଢିଆ। ଆପଣ?
ବି ଭଲ ଅଛି। କେମିତି ଆଜି ମନ ପଡ଼ିଲା?
ମନେ ପଡିଲା ବେଲେ ସେମିତି ଟିକେ ଫୋନ୍ କରିଦେଲି ଟିକେ ଫାଙ୍କା ଥିଲି ତ ମୁଁ କହିଲ ଟିକେ କଥା ହେଇଯିବା ଟିକେ।
ଆଜ୍ଞା। ହଉ ଯାହା ହୋଉ ମନେ ପକଉଛନ୍ତି ଆଉ। ଆଜ୍ଞା ଆଜ୍ଞା, ହ ପଢା ପଢି ଚାଲିଛି।
ହୁଁ ହୁଁ ହୁଁ। ଆଉ ଖାନା ପିନା କଣ ହେଇଥିଲା?
ନାଇଁ ଯାହା ଖାଇଥିଲି ମଧ୍ୟାହ୍ନ ଭୋଜନ, ଏବେ ତ ଆଉ କିଛି ଖାଏ ନାହିଁ।
ଓ ହୋ ହୋ। ଆମର ତ ଭାତ ସ୍କୁଲ ଭାତ ଡାଲି ଡାଲି ତ ଡାଲି ନାହିଁ ଏଥି ସନ୍ତୁଳା କରିଦେଇଥିଲେ। ଆଉ ପତ୍ରକୋବି ଆଳୁ ଟିକେ ଭାଜିଥିଲେ, ଅଣ୍ଡା ଗୋଟେ ଦେଇଥିଲେ ଆଉ।
ଉଁ ହୁଁ। ଭଲ ଖାଇବା ତ ଦୋଉଛନ୍ତି।
ଅରୁଆ ଭାତ, ଆଉ ସେଇଗୁଡା ଦେହରେ ଯିବନି ଦିନ ଦି ଦିନ ପରେ ଆଉ ନୁହଁ।
ଥରୁ ଟିଏ ଭାତ ନେଇ ପଳେଇ ଆଇଲ
ହୁଁ।
ଖାଇ ଦେଇକି ରହିଯିବେ ଆଉ।
କ କଠିନ। ଆଜି ଡିଷ୍ଟ୍ରିବ୍ୟୁଟ ହେଲା କ୍ଲାସ୍ ରେ
ଆଜ୍ଞା।
ମତେ ଦେଇଛନ୍ତି ନାଇଁଥିର ର ଇଂଲିଶ ପେନ୍ଥ ର ଇଂଲିଶ, ସରୀ ନାଇଁଥିର ଇଂଲିଶ, ଏଇଟ୍ଥର ଇଂଲିଶ।
ଆଜ୍ଞା।
ନାଇଁଥିର ଜୋଗ୍ରାଫି ଟେନ୍ଥ ର ଜୋଗ୍ରାଫି।
ଭଲ ଆପଣ ପଢ଼େଇ ପାରିବେ, ଇଂରାଜୀ ପିଲାମାନଙ୍କୁ। ଅଷ୍ଟମ ନବମ ତ ଆପଣଙ୍କୁ ବି ସାହାଯ୍ୟ କରିବ।
ତିନିଟା ଜାକ ନେଇଯାଇଥାନ୍ତି ଯେ ହେଲେ ମାଡମ ତିନି ମ୍ୟାଡମ୍ କହିଲେ ମୁଁ ଟିକେ ନେବି, ପଢେଇବି ଦସମଟା, ପଢାନ୍ତୁ କିଛି ଅସୁବିଧା ନା
ଆଜ୍ଞା।
ମତେ ଟିକେ ଅଧିକ କ୍ଲାସ
ପଢାପଢ଼ି କଲେ
ମତେ ଟିକେ ଅଧିକ କ୍ଲାସ ଦେଇଥିଲେ। ଅଠରଟା ପିରିୟଡ ଦେଇଥିଲେ, ସେମାନେ ସବୁ ପନ୍ଦରଟା ଲାଗା ନେଇଛନ୍ତି।
ଆଜ୍ଞା।
ପିଲା ମାନଙ୍କର ଅଠରଟା ଲାଗା ପଡିବ ଯେ ସେ ଫୋର୍ଥ କ୍ଲାସକୁୁ ନେବେ ଆଉ। କ୍ଲାସ ଫୋର କୁ ଆଉ ତାଙ୍କର କ୍ଲାସ ନେବେ ଦି ତିନି ଟା ଲାଖା ଆଉ।
ଆଜ୍ଞା।
ହୁଁ। ଆଜି ତ ସେଇଟା ତ ଖାଇକି ଆସିଥିଲି ତାପରେ ଘରେ ଆସିକି ଗ୍ଲୁକୋଜ ଟିକେ ପିଇଲି। ଆ
ଆଜ୍ଞା।
ହୁଁ। ଆଉ କିଛି ଫା ଖାଇନି ଗ୍ଲୁକୋଜ ଟିକେ ପିଇଥିଲି, ଏବେ କଣ ଟିକେ ଖାଇବି ଗଲେ ଆଉ।
ହୁଁ ହୁଁ।
ଆଉ ଆଜି ତ କ୍ଲାସ ଡିଷ୍ଟିବ୍ୟୁଟ ହେଇନଥିଲା ବୋଲି ମତେ କ୍ଲାସ୍ କୁ ପଠେଇଲେନି ମୁଁ ବି ଗଲିଣିି। ବଇ ପଡ଼ିଲି ଦିନଯାକ ବଇ ବଇ ଆଇଚି ଆଉ।
ଓହୋ।
କାଲି ଠୁ ଲଢିବି ଆଉ।
ଆଜ୍ଞା। ଭଲ ପିଲାମାନଙ୍କୁ ପାଠ ପଢଉଛନ୍ତି। ପିଲାମାନଙ୍କ ଭବିଷ୍ୟତ ଗଢିଛନ୍ତି। ଆଗାମୀ ଭବିଷ୍ୟତ ପାଇଁ ଆପଣ ଭଲ ଭଲ ମଣିଷ ତିଆରି କରିବେ।
କରିବା ଆଉ, କଣ କରିବା। ଆଉ ତମେ ଯୋଉ କହୁଥିଲ ତମର ମେଡିସିନ ନବା କଥା ସେଇଟା କଣ ହେଲା?
ଆଜ୍ଞା ଆଜ୍ଞା। ସେଇଟା ବନ୍ଦୋବସ୍ତ ହେଇଗଲା ମୁଁ ଯାହା କୁ ଦେଇଥିଲି କି ମଗେଇଦବା ପାଇଁ।
ହଁ।
ସେ ମେଡ଼ିସିନ ଦୋକାନୀ ବାଲା ମ ମଗେଇ ଦେଇଥିଲେ ଆଜି ସେ ଆଣିକି ଦେଇଦେଲେ।
ଆ ଭଲ ହେଲା ଭଲ ହେଲା ଠିକ୍ ଟାଇମରେ ପହଞ୍ଚିଗଲା ନହେଲେ ହଇରାଣ ହେଇଯାଇଥାନ୍ତେ।
ହଁ ଔଷଧଟା ତାର ଟିକେ ତାର ଜରୁରୀ ଥିଲା ସେଥିପାଇଁ ମଗେଇଥିଲି। ସେ ଟିକେ ଅ ବିଭିନ୍ନ କାରଣରୁ ପଠେଇ ପାରୁ ନ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
ଆଜି ତଥାପି ସେ ମଗେଇ ଦେଇଥିଲେ ତାଙ୍କର। ବସ୍ ମାଧ୍ୟମରେ।
ମ୍ୟାଡାମ ଆପଣଙ୍କର ପଇସା କିଛି ଦବାର ଥିଲା ମତେ ସେଇଟା ପଠେଇଦେବେ। ହୁଁ।
ଆପଣଙ୍କୁ ପଠେଇବାର ଥିଲା କି ମତେ?
ହଁ, ହଁ ଆଜି ସକାଳେ ଆସିଲା ବେଳୁ ଦେବାର ଥିଲା ସେଇଟା ଦେଇନାହାନ୍ତି ଆପଣ ପଠେଇଦେବେ।
ହଁ ହଉ ମନେ ନ ଥିବ ମୁଁ ଦେଇନଥିବି ପଠେଇ ଦେବି ଆ
ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ।
ଆଜ୍ଞା।
ହୁଁ। ଆଉ ଖଣ୍ଡେ ଚା ଫା ଯାଇ ପିଇ ଦେଲେନି।
ପଇସା ପତ୍ର ଟିକେ ଅଭାବ ଅଛି ତ ସେଥିପାଇଁ ଯାଇନି ଆଉ।
ପଇସା କଣ ମାଡ଼ାମ୍‌ ଗୋଟ କାମ କରୁଛନ୍ତି ପ୍ରବଳ ପଇସା ପାଉଛନ୍ତି ପଇସା ଅଭାବ।
ନାଇଁ କାମ ଦାମ ତ ସେମତି କିଛି ମୁଁ କରୁନାହିଁ।
କରୁନାହାନ୍ତି କଣ ଲୁଚାଉଛନ୍ତି। କୋଉ ଟେ କାମ ଗୋଟେ ପ୍ରାଇଭେଟ୍‌ ରେ କାମ କରିକି ଆପଣ ପଇସା ପାଉଛନ୍ତି ମୁଁ ଶୁଣିଲି।
ନାଇଁ ନାଇଁ ସେମିତି କିଛି ବଡ଼ ନାଇଁ। ଏଇ ଟିକେ ଛୋଟ ମୋଟ ଯ ଯୋଉ କଥାରେ ଅଛି ପକେଟ ଖର୍ଚ୍ଚ ଉଠେଇବା କଥା ଆଉ। ଆଜ୍ଞା।
ଆଉ କୋଉ ଆମକୁ ଦେଇ ଦେଉଛନ୍ତି ଯେ ଦିଅନ୍ତେ ହେଲେ ଟିକେ ବୋଲେ ଉପକୃତ ଆମେ ଟିକେ ହୁଅନ୍ତୁ।
ଆଜ୍ଞା। ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
କଣ କହିଲେ?
ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ମ୍ୟାଡ଼ାମ ଭଲ ଅଛନ୍ତି ସବୁ। ଆମ ଆଡ଼େ ତ ଖାଲି ଗରମ ହଉଚି ଆଉ। କଣ ନା ଥଣ୍ଡା ଚାଲିଚି।
ଏସିି ଗୋଟେ କିଣିକି ଲଗଉ ନାହାନ୍ତି। ଆପଣ ତ ଚାକିରୀ ବାକିରି କଲେଣି କହୁଛନ୍ତି। ଗୋଟେ ଘରେ ଆଣିକି ଏସି ଟେ‌ ଲଗେଇବା ଦରକାର ନା ନାଇଁ। ଏତେ କଣ ଗୋଟେ ଚୋଠା କାମ୍ପା ଭଳିଆ କାମ କରୁଛନ୍ତି।
ଘର କରିବି ବାହାହେବି ଏସି ଲଗେଇବି ସବୁ କରିବି। ଆଉ ଚାକିରି କରୁଚି ନା ପଇସା ଛାପୁଚି ମୁଁ।
ଚାକିରି କରିଛନ୍ତି ନା ଆପଣ ତ ପୁଅ ଯେହେତୁ ଘରର ସମସ୍ତ କାର୍ଯ୍ୟ ଉଠେଇବେ ନା।
ହୁଁ ସବୁ ତ କରିବି ଆଉ।
ଆଜ୍ଞା।
ସମୟ ତ ଲାଗିବ ନା।
ସମୟ ଲାଗେ ଆପଣ କହିଲେ ନା ବହୁତ ଜୋର୍ ରେ ଗରମ ହଉଚି ମୁଁ ସେଥିପାଇଁ କହିଲି। ଆପଣ ନିଜ ପାଇଁ ଆଗ ସୁବିଧା କରିବା ଦରକାର। ପରେ ଅନ୍ୟ ସବୁ କାର୍ଯ୍ୟ କରିପାରିବେ।
ଆଉ ଆଜି ପଢ଼ାପଢ଼ି ଠିକ୍ ଠାକ୍ ହେଲା ତ?
ଆଜ୍ଞା ଆଜ୍ଞା ପାଠପଢ଼ା ଠିକ୍ ଠାକ୍‌ ଚାଲିଚି।
ହୁଁ ପଢିବାକୁ ଯାଇଛନ୍ତି ଭଲସେ ପଢ଼ାପଢ଼ି କରନ୍ତ। ଭଲ
ଆଜ୍ଞା। ହଁ ପଢ଼ାପଢ଼ି ତ କରିବାକୁ ପଡୁଚି ଅଛି ଆଗକୁ ପରୀକ୍ଷା ତ। ବାକୁ ଯିବାକୁ ପଡ଼ିବ ସେଥିପାଇଁ ଟିକେ ଜୋର୍‌ ଜୋର୍‌ ପଢ଼ା ପଢ଼ି କରିବାକୁ ପଡୁଚି ରିଭିଜନ୍‌ ମାରିବାକୁ ପଡୁଚି।
ପରୀକ୍ଷା ରୁ ମନେ ପଡ଼ିଲା ଆମର ଗୋଟେ ଏବେ କଣ ଯୋଡ଼େ ଏକ୍ଜାମ ଏକା ଦିନ ପଡ଼ି କଣ କ୍ରାସ୍‌ ହେଇଯାଇଛି ଗୋଟେ।
ଆଜ୍ଞା।
ମାର୍କେଟ୍ ରେ ଭାଇରାଲ୍ ସେଇଟା ଏବେ।
କୋଉଟା ମୁଁ ଜାଣି ପାରିଲିିନି।
ଦିଟା ଏକ୍ଜାମ ଗୋଟେ ଦିନରେ ପଡ଼ି ଯାଇଛି ସେ ଓଟ୍ରିପଲ୍ ଏସି ବୋର୍ଡ଼ ଏଜାମ୍‌ ଆଉ ସେ ଓଟିଇଟି ନା କଣ?
ହଁ, ହଁ ହେଇଥିବ ମୁଁ ତ ସେଇରା କୌଣସି ବି ମାନେ ପରୀକ୍ଷା ଦେଉନାହିଁ ମୁଁ ଜାଣେ ନାହିଁ ସେ ପୁରେ
ଗିଫ୍ଟି ଆଛା, ଆଛା, ଆଛା ଆଉ ଘର ଆଡ଼େ କେବେ ଆସିବେ?
ଯାଇ ନାଇଁ ଗଲେ କେତେବେଳେ ଜଣେଇ ବି ଆଉ।
ନମସୁ ସ
ଆଜ୍ଞା। ଆପଣ ଯେତେବେଳେ କଲ କରୁଛନ୍ତି ସାର୍ ଟିକେ ଦେଖିକି କଲ୍ କରନ୍ତୁ କଣ ପାଇଁ ନା ଆପଣ ବହୁତ କ
କଁ କହିଲେ ଓ ହୋ ହୋ ନାଇ ମ୍ୟାଡ଼ାମ ଏମିତି ନାଇଁ ଟିକେ ବାହାର ଜାଗାରେ ଅଛି ତ। ଟିକେ ବାହାରୁ ଟିକେ ଆସୁଛି ଆଉ କଣ କରିପାରିବା।
ଆଜ୍ଞା ନାଇ ସେ କହିଲି କାରଣ ଟିକେ ପଛଆଡୁ ବେଶୀ ସାଉଣ୍ଡୁ ଆସୁଛି ନା ତ ଭଲ ଲାଗୁନି ଆଉ।
ଓହୋ ହୋ କେମିତି ମ୍ୟାଡ଼ାମ ପାଗ ଆଜି ଆପଣଙ୍କ ଆଡେ?
ପାଗ ତ ଠିକ୍ ଠାକ୍ ଦେଇଛି।
ହୁଁ।
ଆଜ୍ଞା।
ବର୍ଷା ବର୍ଷା ହେଇଥିଲା କି ଆଜି?
ହଁ ସକାଳଟାରୁ ତ ବହୁତ ସାରା ବର୍ଷା ହେଇଥିଲା। ବର୍ତ୍ତମାନ ସମୟରେ କିଛି ବର୍ଷା ହେଇନାହିଁ ଆଉ।
ଓ ବର୍ଷାରୁ ମନେ ପଡିଲା ଆଜି ମୁଁ ବର୍ଷାର ମାଡ ଖାଇ ଖାଇ ପୁରା ଆସିଲି ଚାଳିଶ କିଲୋମିଟର
ଆଜ୍ଞା।
ପେଣ୍ଟ ସାର୍ଟ ଓଦା ହେଇଛି ପୁଣି ର ରଗଡିକି ଗାଡି ଆସିଛି ବାକି ପହଞ୍ଚି ଗଲି ଦଶଟା ଚାଳିଶ ଭିତରେ ଆଉ।
ଆଜ୍ଞା। ନାଇ ବର୍ଷା ଋତୁ ତ ଆରମ୍ଭ ଆ ହେଇଗଲାଣି କାଳବୈଶାଖୀ ବର୍ତ୍ତମାନ ସମୟରେ ଅଛି ଯେହେତୁ ସାତ ତାରିଖ ମାନେ ଏବେ କିଛି ଦିନ ଯାଙ୍କେ ଅଛି ଆମର ଆସନ୍ତା ଚବିଶ ତାରିଖ ଯାଙ୍କେ ଅଛି ତ ଆମେ ଯଦି ଯେତେବେଳେ ବି ବାହାରକୁ ବାହାରୁଛନ୍ତି ନିଜର ବର୍ଷା କାଳୀନ ବସ୍ତ୍ର ଏବଂ ଛତାକୁ ନେଇ ବାହାରନ୍ତୁ ଆଉ।
ନାଇଁ ନାଇଁ ସେଇଟା ତ କରିବାକୁ ପଡିବ ମାଡାମ୍। ନହେଲେ ନାଇଁ ଚୁ ଛାରେ କୋଉଠୁ ମାଡ ହେଇକି ଓଦା ହାବୁ ନହଲେ ସେ ଯଉ ଟାଇମ ରେ କୋଉ ଜାଗାରେ ପହଞ୍ଚି ପାରିବୁନି ନା ସବୁ ଦେଖିକି କରିବାକୁ ପଡିବ।
ଆଜ୍ଞା। କାରଣ ବର୍ତ୍ତମାନ ସମୟରେ ଖରାଟା ଯାଉଛି ବର୍ଷା ଆରମ୍ଭ ଯେହେତୁ ହବ ଦେହପା ଟିକେ ଅସୁସ୍ଥ ହବାର ସମ୍ଭାବନା ଅ ଅଧିକ ଅଛି।
ହୁଁ ସେଇଟା ତ ସତ କଥା। ସବୁ ଜିନିଷକୁ ଦେଖିକି ଚାହିଁକି ବାହାରକୁ ବାହାରିବାର ଅଛି। ଯଦି ଦୂରକୁ ଯିବାର ଅଛି ତାହେଲେ ଦେଖିକି ଗୋଟେ ମାନେ ଜିନିଷ ପତ୍ର ନେଇକି ଯିବାର ଅଛି ନହେଲେ ଫସିିଯିବା କଥା କୋଉଠି ବାଟରେ।
ହଁ ମ୍ୟାଡ଼ାମ ତାହେଲେ ପୁଣି ପଢାପଢି ପୁଣି କେତେବେଳେ କରିବାକୁ ଯିବେ?
ଏବେ ତ ଆସିଛି ବାହାରକୁ ଟିକେ ସମୟ ବୁଲାବୁଲି କରିକି ଯିବି। ଘରକୁ ଟିକେ ଫୋନ୍ କରିବାର ଥିଲା ଘରକୁ ଟିକେ ଫୋନ୍ କରିବି ତାପରେ ଯାଇକି ପୁନର୍ବାର। ପଢା ପଢି କରି ଘରକୁ ଯିବା କଥା ଆଉ।
ପଢନ୍ତୁ ମାଡାମ ପୁରା ଆଖି କାନ ମୁଜିକି
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ ମାନେ ଆଜି କଣ କାମ କରୁଛନ୍ତି ନା ନାଇଁ। ସବୁ ଲାଇବ୍ରେରୀ ବାହାରେ
ନାଇଁ ମୁଁ ତ ଏତେ ଦେଖି ନାହିଁ କାହାକୁ ମୁଁ ଟିକେ ଆଜି ବ୍ୟସ୍ତ ଥିଲି ଘର କାମ ପାଇଁ।
ଟିକେ ବ୍ୟସ୍ତବହୁଳତା ଭିତରେ ଅନ୍ୟମାନଙ୍କୁ ମୁଁ ଟିକେ ନଜର ରଖିପାରେନି।
ବ୍ୟସ୍ତ ଥିଲ ବୋଲି କଣ ଲାଇବ୍ରେରୀ ଆସିନଥିଲା ନା କଣ?
ଆସିଥିଲି କିନ୍ତୁ ମାନେ ସେଇ ଯୋଉ କହୁଥିଲି ଆପଣଙ୍କୁ ଗୋଟେ ଗୋଟେ ଔଷଧ ମଗେଇ ଥିଲି ସେ ଆସିିବାର ଥିଲା ତ ତାର ଅସୁବିଧା ପାଇଁ ଟିକେ ରହି ଯାଇଥିଲି ମୁଁ ବ୍ୟସ୍ତ ଆଉ।
ଦେଖିବି ମ୍ୟାଡ଼ାମ ସବୁ କରନ୍ତୁ ତା ସହିତ ନିଜକୁ ଟାଇମ୍ ଦିଅନ୍ତୁ ନିଜ ପାଠ ପଢ଼ାକୁ।
ମୁଁ ନିଜ ପାଠପଢ଼ା ପାଇଁ ସେଥିପାଇଁ ତ ବାହାରକୁ ଆସିନଥିଲି।
ହୁଁ।
ହୁଁ।
ସବୁକି ଇକ୍ୱାଲ ଟାଇମ ଦବାର ଅଛି ନା ଆଉ ଗୋଟେ ଟେନସନ୍ ଆଉ ଗୋଟେ ଜାଗାରେ ନେଇ ଲଗେଇଲେ ଅସୁବିଧାରେ ପଡିଯିବେ ନା।
ଆଜ୍ଞା ଆଜ୍ଞା ହଉ ଆପଣ କଣ କରୁଛନ୍ତି? କରନ୍ତୁ ନା ଆପଣ କ ପାରେ ଅଛି। ଖାଇବା ପିଇବା କଣ କରିବେ କରନ୍ତୁ ଓ।
ହଁ ମ୍ୟାଡ଼ାମ ଆପଣ ବି ଯାଆନ୍ତୁ କିଛି ସ୍ନାକ୍ସ ନେଇକି ପଢାପଢି କରନ୍ତୁ ଯାଇକି ଆଉ।
ଆଜ୍ଞା ଆଜ୍ଞା ରଖୁଛି ଆଜ୍ଞା।